ହ୍ୟାଲୋ ହଁ କଣ କରୁଛନ୍ତି।
ଏଇ ଜଷ୍ଟ ଖାଇକି ନା ଉଠିଲି ଆଉ।
ହଁ ମୁଁ ତ ଏଇନା ଖାଇକି ତାପରେ ଗ୍ରୁପରେ ମେସେଜଫେସେଜ କରନି ଆଉ। ଆଉ ବର୍ଷା ସେପଟେ କେମିତି କଣ।
ବର୍ଷା ଆମ ଆଡେ ଜଷ୍ଟ ଟିକେ ଟିକେ ଚାଲିଛି ବର୍ତ୍ତମାନ ବର୍ଷା ହଉଛି ଟିକେ ଟିକେ।
ହଁ ସକାଳୁ ପହରୁ ତ ବର୍ଷା ଆଜି ଏପଟେ।
ଆଚ୍ଛା ବର୍ଷା। ହଉଛି ଛାଡି ଯାଉଛି ଏମିତି ହଉଛି ଆଉ ଆଉ ଚାଷ ଆଉ ଆପଣଙ୍କ ଆଡେ ଚାଷ ବାସ।
ହଁ ଚାଷ ବାସ ହଁ ସେମିତି ଚାଲିଛି।
ଓ ହୁଁ ତଳି ଫଳି ସବୁ ହେଇଗଲାନି।
ହଁ ପକା ପାକି ହେଲାଣି ଆଉ। ଏଇ ଚାରି ପାଞ୍ଚ ଦିନ ତ ହେଲାଣି ପୁରା ବର୍ଷା ତ ସବୁଆଡେ ତ ଲାଗିକି ରହିଛି ଆଉ।
ହଁ ବର୍ଷା ଚାଲିଛି କଣ ଖାଇବା କଣ ଆଜି ହେଇଥିଲା ଆପଣଙ୍କର।
ଖାଇବା ରୁଟି ଆଉ ସୋୟବିନ ତରକାରି ଆଉ। ଆଉ ପୋଟଳ ପୋଟଳ ଭଜା ଆଉ।
ଓହୋ ଖାଦ୍ୟ ଖାଇ ମୁଁ ସେଇ ରୁଟି ଖାଇଲି ଡାଲମା।
ହୁଁ ହୁଁ ତାକୁ ପକେଇଦେବି ନା।
ହୁଁ।
ହୁଁ ହୁଁ ଉହୁଁ ଆ ଆଉ କଣ ଘରେ ସବୁ ଭଲ।
ହଁ ଘରେ ସବୁ ଭଲ ଆଉ।
ଆପଣ ହଁ ଏ ଆଉ ଆପଣ। କୁଆଡେ ବୁଲାବୁଲି କୁଆଡେ ଯାଇଛନ୍ତି ନା କଣ।
ନା କୁଆଡେ ଇଏ ଆଉ ରଥଯାତ୍ରା ତ ଏବେ ଚାଲିଛି କଣ କେମିତି ତମ ସେପଟେ।
ରଥଯାତ୍ରା ହଁ ଏମିତି ଆମର ହୁଏ ଏପଟେ ରଥଯାତ୍ରା ହୁଏ।
ଗାଁ ରେ ନା ଗାଁରେ ହୁଏ ନା ନା କିଛି ଦୂର ଜାଗା ପାଖ।
ଦୂର କିଛି ଦୂର କିଛି ଦୂରେ କିଛି ଦୂର ଦି ତିନି କିଲୋମିଟର ଆଉ। ଦି ତିନି କିଲୋମିଟର ଦୂରରେ ଆମ ରଥ ଅଛି ଟଣା ହେବ।
ଉବି ହଁ ଏଠି ସୁଧା ଆମର ବି ଗାଁରେ ରଥ ଗାଁରେ ସବୁ ଚାନ୍ଦା ପଇସା ସବୁ ଆଦାୟ କରିକି ଦୁଇ ସବୁ ରଥ ଟଣାଯାଏ ତାପରେ ପ୍ରସାଦ ଫସାଦ ସବୁ ଭୋଗ ଫୋଗ ଦିଆଯାଏ ସାତ ଆଠ ଦିନ ଲାଷ୍ଟ ପର୍ଯ୍ୟନ୍ତ ପୁରା।
ଆଚ୍ଛା ଆଚ୍ଛା।
ହୁଁ ଆଉ ତିନି ଚାରି କିଲୋମିଟର ଦୂରରେ ଯୋଉ ଗୋଟା ଅଛି। ସେଠି ଦୋକାନ ଫୋକାନ ବସେ। ଆଉ ଛୁଆଙ୍କ ଖେ ଖେଳନା ଆଉ ଖାଇବା ଷ୍ଟଲ୍ ଏମିତି ସବୁ ବସେ ଭଲ ହୁଏ ଟିକେ ଦୂରରେ ଆଉ ତିନି ଚାରି କିଲୋମିଟର ଦୂରରେ ଆଉ।
ଆଚ୍ଛା ଆଚ୍ଛା ଆଉ। ଆପଣ ରୋଷେଇ ଫୋଷେଇ କିଏ ଆପଣ କରନ୍ତି?
ନା କରେ।
ଓହୋ ଘରେ କରନ୍ତି ନୁହଁ କି?
ହୁଁ। ରୋଷେଇ କଣ ଏଇ ଯାହା କିଛି ଅଳ୍ପ ଆଉ ଠିକ ଯୋଉଟା ଯୋଉଟା।
ଓ ହଁ ହୁଁ।
ଆଉ ରଜରେ କୁଆଡେ ବୁଲାବୁଲି କରିଥିଲେ?
ହଁ ରଜ ଇଏରେ ଆମେ ଛୁ ଯାଇଥିଲୁ ଦିଘା ବୁଲିବା ପାଇଁ ଦିଘା ଯାଇଥିଲୁ। ପୁରୀ ଯାଇଥିଲୁ ଇଏ ବୁଲାବୁଲି କରି ଟିକେ ନାକୁରୁ ବୁଲାବୁଲି କରିଛୁ ଆଉ। ଆଉ ପୁରୀ ଦିଥର ଯିଆହେଇ
ସେ ଯିବେ ନା ନାଇ?
ହଁ ଯିବୁ ବୋଲି ଚିନ୍ତା କରୁଛୁ ଦେଖିବା ରଥଯାତ୍ରାକୁ ଯିବା ପୁରୀ ଆଉ।
ଓହୋ ରଥଯାତ୍ରା ବହୁତ ଲୋକ ପ୍ରବଳ ଲୋକ ପୁରା ସେଠି ପୁରୀ ରେ।
ହଁ ରଥଯାତ୍ରା ସବୁବେଳେ ଯାହା ମ ମାନେ ମୁଖ୍ୟ ଆମର ଭଗବାନ ଆମର। ଜଗନ୍ନାଥ ଆଉ ଯେତେ ବି ପୁରୀ ଗଲେ ବି ଯେତେ ବି ଗଲେ ମନଟା ଟାଣେ ପୁରୀକୁ।
ହଁ ହଁ ସେଟା ତ ଯିବୁ ମାନେ ଏ ରଥଯାତ୍ରା ରେ ତ ପୁରୀ ଯାଇହବନି ଏଠି ଗାଁରେ ତ ରଥ ଦେଖେ ଆଉ ର ମାନେ ପୁରୀ ଯିବା ଇଏରେ ଆଉ ଅଳ୍ପ ଦିନ ତ ରହିଲା ଆମର ଶ୍ରାବଣ ମାସ। ଆଉ ଉଭୟ ହଁ ଶ୍ରାବଣ ମାସ ବୋଲବମ୍ ଯାଉ।
ଆଚ୍ଛା ଆଚ୍ଛା ଆପଣ ବୋଲବମ ଯାଆନ୍ତି ନୁହଁ କି? ପା ଚା ଚାରିପାଳି ଯାକ ବୋଲବମ୍ ଯାଆନ୍ତି ନା ଗୋଟେ?
ନା ନା ଆମର ଯୋଉ ପାଞ୍ଚ ପାଳି ଯୋଉଟା ରୁହେ ଆମେ ସେ ତିନି ପାଳି ଭିତରେ ଯାଉ ଆଉ ତିନି ପାଳି ଦିପାଳି। ଯୋଉଟା ଠିକ ଠାକ ଲାଗିବ ପିଲା ସବୁ ଇଏହେବେ ଯାଅ ସବୁଆଡେ ଯୋଉଠି ପାଣି ଢାଳିବୁ ସବୁଆଡ଼େ ବୁଲି ବୁଲାକି ଲାଷ୍ଟ ବେଳକୁ ପୁରୀ ଦର୍ଶନ କରିକି ଆଉ ବୁଲାବୁଲି କରିକି ଆସୁ ଲାଷ୍ଟ ଟା ପୁରୀ ରଖିଥାଉ।
ଆଚ୍ଛା ଆଚ୍ଛା ଆଉ ଆପଣ ଯୋଉ ଯାଆନ୍ତି ଆପଣ ଯୋଉ ଯାଆନ୍ତି ଚାଲିକିନା ଯାଆନ୍ତି ନା ନା ଗାଡ଼ିରେ ପଳାନ୍ତି?
ନା ନା ଏଠୁ ତ ଆମର ସେ ଜିନିଷ ଟା ଆମର ଗୋଟେ ଜାଗା ଠିକ୍ ହବ ପିଲା ସବୁ। ମିଟିଂ ହବ ମିଟିଂ ହେଲା ପରେ ପଇସା ସବୁ ଚାନ୍ଦା ଆଦାୟ ହବ। ଆ ଚାନ୍ଦା ଆଦାୟ ଦେଲା ପରେ କୋଉଠି ଜାଗା ଯିବେ ଚାରି ପାଞ୍ଚ ଜଣ ପିଲା ଏମିତି। ସବୁ କହିବେ ତାପରେ ଠିକ୍ ଠାକ୍ ହେଲା ପରେ ବାହାରିକି ଗଲୁ ସେ ଜାଗା।
ଖେ ମାନେ ଆମ୍ ମୁ ମା ସ ରବିବାର ଦିନ ବୁ ବୁ ରବିବାର ବାହାରି ଯାଉଥିବେ।
ନା ନା ଶନିବାର ଶନିବାର ଦିନ ରାତିରେ ବାହାରିବୁ।
ଓ ଶନିବାର ରାତିରେ ସ୍ ଚାରି ପାଞ୍ଚ ଯାକ ଆପଣ କଣ ଲଙ୍ଗ ଟୁର ଯାଉଛନ୍ତି ମାନେ ଦୂରବାଟ ଯାଉଛନ୍ତି।
ହଁ ହଁ ଦୂର ଦୂର ଜାଗା ମାନେ। ପାଣି ଉଠେଇ ବୁ କେତେ ପନ୍ଦର କୋଡିଏ ଭିତରେ କୋଡିଏ ତିରିଶ ଭିତରେ ରହିବ ଆଉ। ସବୁ ବର୍ଷ ତ ସେଇଆ ରହୁଛି ଗଲା ବର୍ଷ ସେମିତି ଆମର। ଏଠୁ ଯାଇଥିନୁ ଏ ଯୋଉ ମିନି କେଦାରନାଥ ଗୋଟେ ଯାଇଥିଲୁ। ଆମର ଯୋଉ ନୂଆ ଗୋଟେ ହେଇଛି ମିନି କେଦାରନାଥ। ହୁଁ ଏଇ ପାଖରେ ଗୋଟେ ଅଛି। ଉଁ ଏବେ ସେମିତି କୋଉଠି ଠିକ୍ ହେଇନି ପିଲା ସବୁ ବସିଲା ପରେ ଜଣା ପଡିବ କୋଉଠି କଣ ଯିବା।
ଆଉ କଷ୍ଟ ବହୁତ ଲାଗୁଥିବ ନୁହଁ କି ଏତେବେଟେ ଚାଲିକିନା ଯିବା ଟା ନୁହ କି।
ହଁ ଠାକୁର ଙ୍କ ଇଏ ଉଁ ତଳ ଭାର ଧଇଲା। ଭାର ଧଇଲା ପରେ ଆଉ କିଛି। କଷ୍ଟ କଣ ଇଏ କଣ ସ
ଲାଗିବନି ଆଉ କଁ ଭ‌ ଆଉ ଗୋଟେ ଭକ୍ତି ଇଏ ଆଉ ଭକ୍ତି ଭାବରେ ମଣିଷ ରହିଲେ। ଅଟୋମେଟିକ ଆମକୁ କିଛି ଲାଗିବନି କଷ୍ଟ ବି ଲାଗିବନି କଷ୍ଟ ଲାଗିଲେ ବି।
ହୁଁ। ହଁ ସେଠକି ଗଲା ବେଳ କୁ ବାଟ ଘାଟ ରେ ତ ମାନେ ଏମିତି ଷ୍ଟଲ୍ ସବୁ ରହିଥିବ ଖାଇବା ପିଇବା ଇଏ। କିଛି ସିମିତି ଇଏ ନାଇଁ। ତାପରେ ନିଜେ ଗାଡି ଫାଡି ନେଇକି ଯିବା ଯାଅ ଆଉ ରୋଷେଇ ଆ ଧରିକି ଯାଅ। ଯାଇକି ରୋଷେଇ ବାସ। ତ ସେମାନେ ଯିଏ ରୋଷେଇଆ ନେଇଥିବେ ସେମାନେ ରୋଷେଇବାସ କରନ୍ତି ଯୋଉଠି ରହିବା କଥା ରହି ଖିଆ ଫିଆ କରି କି ପୁଣି। ଗାଧା ଗୁଧି କରିକି ଫେଣେ ଭାର ଉଠେଇକି ଫେଣେ ଇଏ ଚାଲିଲି।
ଆଛା ଆଛା ଆଉ।
ଆପଣ ଜାଆନ୍ତି ନା ନାଇଁ।
ହଁ ମୁଁ। ସେଇ ଯାଏ ଟିକେ ସାଇଲେଣ୍ଟ ସାଇଲେଣ୍ଟ ଟିକେ ଇଏ ମାନେ ଇଏ ଲାଉ ଇଏ ଶୁଭୁଚି ତ। କଣ୍ଡେ ଇଏ ରୁହନ୍ତୁ ହଁ। ସାଉଣ୍ଡ ବାହାର ସାଉଣ୍ଡ ଆସୁଚି ହଁ କହିଲି ଯୋଉ। ଅ ମୁଁ ଯାଏ ମୁଁ ଯାଏ ଆମେ ଦି। ଦି ପାଳି ଯାଉ ପାଖ ଇଏ ମନ୍ଦିର। ହଁ ଫାଷ୍ଟା ଆଉ ଲାଷ୍ଟ ଟା ଯାଉ ଇଆଡେ କାମ ନିଜର ସବୁ ଇଏ ଆଉ।
ହଁ ହଁ ହଁ ଯୋଉଟା ଠିକ ଲାଗିବ ସେଇ ପାଳିଟା ପାଳି ଦେବେ। ସବୁ ପିଲା ଏକାଠି ହେଇକି ଗୋଟେ ଜିବେ ଆଉ।
ଏ ଆମ ଗାଁରେ ଗୋଟେ ଭୋଜି ଭାତ ବି ଆମର ସେମତି ହୁଏ ପିଲାନ୍ତି ଯିଏ। ବେଲି ଯିବା କଥା ଯାଆନ୍ତି ହଁ ଗାଁରେ ଭୋଜି ଭାତ ହୁଏ। ପ୍ଲସ ହେପଟେ ଯୋଉ କାଉଡିଆ ସବୁ ଯାଆନ୍ତି। ତାଙ୍କୁ ବି ରଖା ହେଇକିନା ଭୋଜି ଭାତ ବି ଦିଆ ହୁଏ ଖାଆନ୍ତି ବି ଲୋକ। ବଡ କାମ ଟେ ହୁଏ ଆଉ।
ହୁଁ ଆମର ଲାଷ୍ଟ ଯୋଉ ରବିବାର ଟା ପାଞ୍ଚ ପାଳି ଆମର ମନ୍ଦିରରେ ସେମିତି ଲାଷ୍ଟେ। ଶ୍ରାବଣୀ ହେଇଟା ପାଳନ ହୁଏ ସବୁଆଡ଼ୁ ଲୋକ ଆସନ୍ତି। ଆଉ ସବୁଆଡ଼ୁ ଲୋକ ଆସିକି ଖିଆପିଆ ହୁଏ ମାନେ ବଡ଼ ଆମର ପୁରା ଭୋଜି ହୁଏ ସବୁ ଲୋକ ଖାଇବେ। ଗାଁରେ ଯେତିକ ସବୁ ଲୋକ ପାଖଆଖ ଗାଁ ସବୁ ଆସିବେ ଖାଇବା ପାଇଁ ଆଉ ପୁରା ଭଲ ଭାବରେ ହୁଏ ଶ୍ରାବଣିଟା ଲାଷ୍ଟେଟା ଆଉ।
ଓହୋ ହଁ ଲାଷ୍ଟେ ପାଳିଟା ସବୁ ଗାଁ ପ୍ରାୟ ସବୁ ମନ୍ଦିର ଜାଗାରେ ଯୋଉଠି ଶିବ ମନ୍ଦିର ଅଛି ସେଠିବି ଭୋଜିଭାତ ସବୁ ହୁଏ। ଦିଆ ହୁଏ ଦିଆ ହୁଏ ମାଡ଼ୁଆଳି ମାନେବି ଦିଅନ୍ତି ବହୁତ୍ ସାରା।
ପାଖଆଖ ଗାଁ ସବୁ ଆସନ୍ତି ସେଠିକି ଆଉ ଯିଏ ଭାର ଧରିକି ଆସିଥିବେ ଦୂର ଜାଗାରୁୁ ସେମାନେ ସୁଧା ତାଙ୍କ ପାଇଁ ରହିବା ଖାଇବା ସିଏ ସବୁ ହୁଏଦି।
ହୁଁ ହୁଁ ହୁଁ ହୁଁ।
ସେ ହୁଁ ସବୁ ଜାଗାରେ ଆମେ ଯୁଆଡ଼େ ଯୁଆଡ଼େ ଯାଉ ମାନେ କୋଉଠି ରହିବା କୋଉଠି ଖାଇବା ଇଏ ଲୋକ ଅଛନ୍ତି ଘର ଦେଇଦବେ ଏଇଠି ଥାଇ ରୁହ ଇଏ ସେଇ ଜିନିଷତ ସବୁଆଡ଼େ।
ସ୍କୁଲରେ ରହିବା ପାଇଁ ଦେଇ ଦିଅନ୍ତି ନହେଲେ ବାହରେ ବି
ସେ ଦେଇଦେବେ ଚାବି ଖୋଲିଦେବେ ଚାବି ଏଇ ସ୍କୁଲୁରେ ରୁହ। ରୋଷେଇ ଘର ଏଇଠି ମାନେ ସବୁ ସୁବିଧା କରେଇଦିଅନ୍ତି ଲୋକ ସେଇଟା ଆମରବି ଏପଟେ ଲାଇନ୍ ବାଲା ଲୋକ ଆମେବି ସୁଧା ସେମିତି ସୁବିଧା ତାଙ୍କ ପାଇଁ କରିଦଉ।
ହଁ ନାଇଁ ସବୁଉଡ଼ା ଯେହେତୁ ଭକ୍ତ ମାନେ ଯେତେବେଳେ ଇଏ ହେଲେ ସମସ୍ତେ ଏଟା ଚାହାନ୍ତି ଏଇଟା କମେଇବେ ନାଇଁ।
ପଛେ କହିବେ ଆମେ ରା ରୋଷେଇ କରିଦେଉଛୁ ତମେ ଖାଅ ଏମିତି କହିବେ କୋଉଠୁ ଆଣିମୁ ମାନେ ରୋଷେଇ ରୋଷେଇ କରିକି ଛା ଜିନିଷ ଆଣିକି ଦେବେ ନିଜେ ରୋଷେଇ କରିକି ସୁଧା ଦିଅନ୍ତି।
ହଁ ହଁ ନିହାତି ନିହା ହଁ ଟିକେ ଶୁଭୁ ସାଉଟା ଶୁଭୁଚି ନା ସାଉ ସାଉଣ୍ଡ ଟିକେ ଶୁଭୁଚି ପିଏ ଛୁଆର ଟିକେ ନାଗୁ ଟିକେ ହବ ହଁ କଲଟା ଇଏ ହବନିନା। ଆଉ ହୋ ହଉ ଆଉ ତାହେଲେ ଆପଣ ଏବେ ଏବେ ବର୍ଷା ପାଗରେ କୁଆଡ଼େ ଆଉ ବୁଲାବୁଲି ଆଉ ଯାଇପାରିବେନି ନୁହଁକି।
କଣ କହିଲେ?
ମୁଁ କହିଲି ବର୍ଷା ପାଗ ଏଇନା ଆଉ କୁଆଡ଼େ ଯାଇପାରିବେ।
ନା ନା ଏଇତ ଆଉ ସଇଲା ରଥଯାତ୍ରା ସଇଲା ପରେ ଶ୍ରାବଣ ମାସ ପସିଯିବ। ଆଉ ଗୋଟେ ମାସ ପୁରା ଆଇଁଷ ପାଣି କିଛି ଖିଆ ହବନି। ପିଆଜ ରସୁଣ ଖିଆ ହବନି।
ହଁ। ମାନେ ନିଷ୍ଠାର ସହ ତାହେଲେ କରୁଚ ଆଉ ନୁହଁକି ହଁ।
କେତେ ଭଳିଆ ହେଇଗଲଣି ଯିବାର ତଥାପି ପିଲା ସବୁ ଯାଉଚନ୍ତି ଗାଁ ପିଲା ସବୁ ଯାଉଚି ସାଙ୍ଗ ହେଇକି ଆଉ। ହୁଁ ହେଇଗଲାଣି ବାର ତେର ବ ସବୁ ବେଳେ ହେଲାଣି ନା ସରିଆଇଲାଣି।
ଆଚ୍ଛା ଆଚ୍ଛା। ହଁ ହୁଁ ଆଉ ଜାନେ କେତେ ବର୍ଷ କରିବେ ଆଉ ନୁହେଁ କି।
ହଁ ସେମିତି ଯାଉଚି ଆଉ।
ହଁ ମ ଠାକୁରଙ୍କର ଯୋଉ ପର୍ଯ୍ୟନ୍ତ ଚାଲିଚି ନିଳାଖେଳା ଯିବା ମଣିଷ କଣ ହେଲା ଭଗବାନଙ୍କର କୃପାରୁ ଭଲ ନା ଆଉ।
ହଁ।
ଆଉ ହଁ ମୁଁ ବି ଯାଏ, ଦି ପାଳି ଯାଏ ଆଉ ଦି ପାଳି ଯାଏ ମୁଁ ବି କଲିିନା ମାନେ ବହୁତ ବର୍ଷ, ଆଉ ଯେହେତୁ ଟିକେ କାମ ଧାମ ଏକର ସେକର ନିଜର ସବୁ ଜିନିଷ ରହିଯାଉଛି। ଆଉ ସେଥିଆଇଁ ଟିକେ ଯାଇ ହୁଏନି ଆଉ। ଦିଟା ଟାଇମ୍ ଦିଟ ଫାଷ୍ଟ ଆଉ ଲାଷ୍ଟ ଟାଇମ୍ ମୁଁ ଯାଏ ମଝିରେ ଖାଲି ଯାଇକିନା ଶିବଙ୍କ ଦର୍ଶନ କରିଦେଇକି ନା ମନ୍ଦିର ଶିବ ମନ୍ଦିର ଦର୍ଶନ କରି ପଳେଇ ଆସେ ଆଉ।
ହୁଁ।
ଆଉ ନା ନା ଆଉ ଆଉ ଇଆଡେ ବର୍ତନ ଆମର ଧର ଚା ଚା ଆପଣଙ୍କର ତ ଚାଷ ବାସ ସବୁ ହେଇଥିବ ଆଉ ନୁହଁ କି। ବର୍ଷା ବର୍ଷା ହଉଛି ଚାଷବାସ ହେଇଯାଇଥିବ।
ତ ଏଇତ ଇଏ ବର୍ଷା ସିଜନ୍ ଆସିଗଲା ଏଇନା ସବୁ ବିଲ ବାଡି ଚାଷ ବାସ।
ହୁଁ, ଆମର ଯୋଉ ଧାନ ଚାଷ କେବଳ ଖାଲି ନା ଆଉ କଣ?
ହଁ ସେଇଆ ଧାନ ଚାଷ ଆଉ ବାଡି ମାନଙ୍କରେ ଯାହା ପନିପରିବା ଯାହା ଲଗାଯାଏ।
ଆଚ୍ଛା ବାରିରେ ପନିପରିବା ଇଏ ସିଏ କରା ହୁଏ ନୁହେଁ କି।
ହଁ।
ଆଛା ଆଛା, ଆଉ ଆଉ କିଛି ଇଏ କରନ୍ତିନି ନା କି?
ଉଁ ଆଉ ଘରେ ସମସ୍ତେ ଖାଇସାଇଲେଣି ନା?
ହଁ ଘରେ ସବୁ ଖାଇସାଇଲେଣି ନା ସବୁ ଖିଆ ପିଆ ସରି ସାଇଲାଣି। ଆପଣ ଘରେ ସବୁ ଖାଇସାଇଲେଣି?
ହଁ ସବୁ ଖାଇକି ସବୁ ଇ ମୁଁ ତ ମୋବାଇଲ ଧରି ଦେଖି
ଆଛା ଆଛା ଆଉ ହଉ ହଉ ମୁଁ ରଖୁଛି ହଉ।
ହ।